ହ୍ୟାଲୋ
ହଁ କଣ କରୁଛନ୍ତି।
ଏଇଠି ବସିଥିଲି ଆପଣ
ହଁ।
କଣ କରୁଛନ୍ତି, ହ୍ୟାଲୋ ହ୍ୟାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ, ଆଜ୍ଞା ହଁ ଆପ୍ ପଣଙ୍କର
ହଁ ଅ ଦେହ ଭଲ ଅଛି। ଆଜି ତ ପରୀକ୍ଷା ଥିଲା ଯେ ଯାଇକି ଆସିଲା ପରେ ଆଉ ରୋଷେଇ କରିନଥିଲୁ ସେଇ ବିରିୟାନୀ ଖାଇ ଦେଇଥିଲୁ ଯେ ତାପରେ ଶୋଇ ପଡିଥିଲୁ। ଶୋଇକି ଉଠିଲା ପରେ ହାତ ଗୋଡ ବା ଦରଜ ହେଇ ଯାଇଛି ତ ବସିଚି ସେତେବେଳୁ ଆଉ। ଆପଣ?
ହ ଉଁ ମୁଁ ଏଇଠି ବସିଥିଲି ଆଉ।
ଓହୋଓ କଣ ଖାଇଥିଲେ?
ମୁଁ ଖାଇଥିଲି ଏଇ ବେଡ୍ ଚପ୍ ଖାଇଥିଲି। ଆପଣ?
ହଁ ମୁଁ ଏ-ଏ-ଏ ସନ୍ଧ୍ୟାରେ ଖାଇଥି ଓହୋଓ।
ଆଉ ସିଆଡେ କଣ ସବୁ ଖବର ଭଲ? ବର୍ଷା ହେଇଛି ସିଆଡେ ଆଜି, ବର୍ଷା ହେଇଛି?
ନା ନାହିଁ ଆମର ଯେ ବର୍ଷା ହେଇନି ଆମର ବହୁତ ଜୋରେ ଖରା ହଉଥିଲା। ଆମେ ଆଜି ପରୀକ୍ଷା ଦବାକୁ ଗଲା ବସିକି ବହୁତ ଜୋରେ ଖରା ହଉଥିଲା ଆସିଲା ବସିକି ଯା ଟିକେ ଘଡଘଡି ହରିକା ହଉଥିଲା କିନ୍ତୁ ବ ତ ହେଇନି
କେମିତି କଟିଲା?
ରଜ ତ ଯେହେତୁ ବାହାରେ ରହୁଚି ଘରେ ନାହିଁ ତ ସେତେ ଭଲ ହେଇନଥିଲା ଏଇ ଆମର ଦି କିଲୋମିଟର ଦୂରରେ ଗୋଟେ ଜାଗାରେ ରଜ ମହୋତ୍ସବ ହଉଥିଲା। କିନ୍ତୁ ଦେହ ଭଲ ନଥିଲା ତ ସେଥିପାଇଁ ଆମେ ଆଉ ସାଙ୍ଗ ମାନ କେହି ଯାଇନଥିଲୁ ଆପଣ?
ଆମର ଭଲ ହେଇଥିଲା ରଜ ଉଚ୍ଛବ ଆମର ଉଁ ଦୋଳି ଫୋଳି ଲାଗିଥିଲା ବାକି ପିଠାପଣା ସବୁ ଉଁ ତାପରେ ରଜ ପାନ
ହଁ।
ତମେ ଖାଇଚ କି ନାଇଁ ରଜ ପାନ?
ନା ମୁଁ କେବେ ବି ମୁଁ ପାନ ଖାଏନି।
ଓହୋ ଆଛା ତାହେଲେ ରଜପାନ ଖାଇନାହାନ୍ତି ହଁ। ଆଉ ଦୋଳି ଖେଳିଚନ୍ତି ନା ନାଇଁ?
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମା ଦିଦି ଭାଇ ତାପରେ ଝିଆରୀ ପୁତରା ଏମାନେସବୁ ଅଛନ୍ତି ଆଉ ଆଉ ଆପଣ ଘରେ?
ବାପା, ମା, ଦିଦି, ଭାଇ, ଦାଦା, ଖୁଡ଼ି, ଜେଜେମା ଆମ ପୁଅ, ଝିଅ
ହୁଁ ହୁଁ ଜଏଣ୍ଟ ଫ୍ୟାମଲି ନା?
ହଁ ସେଇ ଟାଇ ଆଉ ସେଇପରିକା ଆଉ।
ଆଛ ଆଉ
ଆଉ କଣ କୁହନ୍ତୁ? ଆଉ ଆପଣଙ୍କର ସଡେ ଫେମସ୍ କଣ ସବୁ? ହୁଁ ନାଇଁ ରୋଷେଇ କରିନି ରୁଟି ଫେମ୍ କରିବି ଆଉ। ଆପଣଙ୍କର ଫେମସ୍ କଣ ସିୟାଡେ ମନ୍ଦିର ଫନ୍ଦିର କଣ ଅଛି?
ହଁ ଆମର ଅଛି ଚନ୍ଦ୍ରଶେଖରଙ୍କ ମନ୍ଦିର, ଅଷ୍ଟଶମ୍ଭୁ କୁଆଳୁ ମନ୍ଦିରମ୍। ସପ୍ତଶଯ୍ୟା। ଆଉ ଖାଇବା ଜିନିଷ ପ୍ରସିଦ୍ଧ ବରା, ଲକ୍ଷ୍ମୀ ପୂଜାବି ଆମର ବୋହୁତ ପ୍ରସିଦ୍ଧ।
ଆଛା ଆଛା।
ଆଉ ଆପଣଙ୍କର?
ଆମର ଆମର ହୋଉଚି ଆମର ଏପଟେ ଆଜ୍ଞା।
ଆଉ କଣ ଫେମସ୍ ଆପଣଙ୍କର?
ଆମର ମାନେ କଣ ଖାଇବା ଉପରେ ନା ମନ୍ଦିର ଫନ୍ଦିର କଣ କୋଉଚନ୍ତିି?
ଖାଇବା, ମନ୍ଦିର
ଆମର ଏପଟରେ ହଁ। ପର୍ବପର୍ବାଣୀ ହେଲା ଆମର ଅ ଦଶହରା ବୋହୁତ ଧୁମଧାମରେ ପାଳନ ହୁଏ। ଆଉ ଏଠି ପୁରା ସୁନା ଆଉ ଚାନ୍ଦିର ମେଢ ହୁଏ। ସବୁ ପ୍ରାୟେତଃ ଆଉ ତାପରେ ଆଁ ସବୁ ଛକମାନଙ୍କରେ ସବୁ ମେଲୋଡ଼ି ହୁଏ। ଯୋଉଠି ସବୁ ମେଢ଼ ଥାଆନ୍ତି ସେଇଠି ସବୁ ଛକ ଛକରେ ମେଲ ମେଲୋଡ଼ି ସବୁ ହୁଏ। ଆଉ ବହୁତୁ ଦୂର ଦୂରନ୍ତରୁ ସବୁ ଲୋକମାନେ ଆସନ୍ତି। ବହୁତ ମଜା ମସ୍ତି ହୁଏ।
ଆପଣ ତ ତାହେଲେ ଦେଖିବା ପାଇଁ ସବୁଦିନ ଯାଉଥିବେ ନା?
ସବୁଦିନେ ନାଇଁ। ତଥାପି ଯାଏ ଆଉ ସବୁ ମାନେ ସବୁଦିନ ତ ଯାଇ ହବନି। ସବୁ ରାତି ଅନିନ୍ଦ୍ରା ହେଇକି ରହି ହବ ଅହ୍, ମେଲୋଡି ତ ହୁଏ ରାତ ତି ପାଇଯାଏ। ତାପରେ ଏପଟରେ ଏଲିଙ୍ଗ ଲିଙ୍ଗରାରସ ଲିଙ୍ଗରାଜ ମନ୍ଦିର ତାପରେ
ଓହୋ! ଆପଣ ଯାଇକି ତାହଲେ ବୁଲାବୁଲି କର ସଲଲାଣି।
ନା ନା ମୁଁ ଯାଇନି ବୁଲିବାପାଇଁ ଏବେ ତ ଯାଇନି। ହେଲେ ମୁଁ ଯାଏ। ଫ୍ରି ଟାଇମ୍ ହେଲେ ଯାଏ। ଛୁଟି ଫୁଟି ହେଲେ
ତ ଆପଣ ଏବେ ମାନେ କଣ କରୁଛନ୍ତିକି? ଜବ୍ କରୁଛନ୍ତି।
ଆଜ୍ଞା ନାଇଁ ନାଇଁ ମୁଁ ହାଉସ୍ ହାଉସ୍ ୱାଇଫ୍।
ଓହୋ! ଆଉ ଏବେ କହିଲେ ଯେ ଛୁଟି ହେଲେ ଯାଆନ୍ତି ବୋଲି।
ଛୁଟି ହେଲେ ମାନେ ଝିଅର ଛୁଟି ହେଲେ ସ୍କୁଲ୍ ଫୁସ୍କୁଲ ତାପରେ ଯାଉ ଆମେ।
ଓହୋ! ଆପଣଙ୍କ ଝିଅ ଏବେ କଣ କରୁଛନ୍ତି କି?
କଣ କହିଲେ?
ମୁଁ କହିଲି ଆପଣଙ୍କ ଝିଅ ଏବେ କଣ କରୁଛନ୍ତି କି? ମୁଁ କହିଲି ଆପଣଙ୍କ ମାନେ ଝିଅ ଏବେ କଣ କରୁଛନ୍ତି କି?
ହଉଚି ଫୋର୍ କ୍ଲାସ୍।
ଓହୋ! ଇଂଲିଶ ମିଡିୟମ୍ ରେ ପଢୁଛନ୍ତି କି? ଓହୋ! ଆଉ ରାତି ପାଇଁ ରୋଷେଇ ସରି ସାରିଲାଣି ଆପଣଙ୍କର?
ନାଇଁ ରୋଷେଇ ହେଇନି ରୁଟି ହବ। ରୁ ଟି ଆ ଭଜା, ଆଉ ରୁଟି ଭଜା ହବ। କ୍ଷୀର ଏମତି ଆଉ
ସବୁଦିନ ରାତିରେ କ୍ଷୀର?
କଣ କହିଲେ?
ମୁଁ କହିଲି ସବୁଦିନ ରାତିରେ କ୍ଷୀର?
ସବୁଦିନି?
ସବୁଦିନ ରାତିରେ କ୍ଷୀର କି?
ନାଇଁ ନାଇଁ ସବୁ ଦିନ ନାଇଁ ଏମତି ଯେବେ ଇଚ୍ଛା ହେଲା, ହେ ଗୁରୁବାର ହେଲା ରାତିରେ ତ ଭାତ ଖାଇହବନି ନା। ଗୁରୁବାର ତ ଆମ ଭାତ ଖାଆନ୍ତିନି ରାତିରେ ମ୍ୟାରେଡ୍ ପର୍ସନ। ତାପରେ ସେଇ ସବୁବେଳେ କ୍ଷୀର ଗୋରା ସେ ମାନେ ପ୍ୟାକେଟ୍ କ୍ଷୀର ଗୁରା ନା ସବୁବେଳେ ଖାଇବା ବି ଭଲ ନାଇଁ। ଦେହ ପାଇଁ ଖରାପ।
ହୁଁ ମୋ ମା ତ ଗୁରୁବାର ବି ଖାଆନ୍
ହେମତି ଗାଇ କ୍ଷୀର ହେଲା, ଗୁରୁବାର ଆକ୍ଚୁଲି ଖାଇବା କଥା ନୁହେଁ ରାତିରେ ଲୋ। ନିହାତି ଭାବେ
ନାଇଁ ମୋ ମାଆଙ୍କର ଦେହ ଖରାପ ହେଇଯାଏ ନା।
ହୁଁ, କି କି ମାନୁଚନ୍ତି। କିଏ କିଏ ମାନୁନାହାନ୍ତି ଆଉ। ଆମର ତ ଓଡିଆଙ୍କର ହଉଚି ଅ, ଉଁ, ମାନେ ଲକ୍ଷ୍ମୀ ପୂଜା ତ ମେନ୍ ହଉଚି ମାର୍ଗଶିର ମାସ ଗୁରୁବାର।
ହୁଁ
ଉଁ ତ ପାଳନ କରାଯାଏ ଯାହାବି ହେଲେ। ଆପଣଙ୍କ ସିଆଡେ ହୁଏନି କି?
ହଁ ହୁଏ ନା ଆମର ମୋ ମା ବି କରେ।
ଝୋଟି ଫୋଟି ପକେଇକି ରାତିରୁ ଉଠିକିନା ମାଣ ବସେଇକି। ପୁରା
ହଁ ମୋ ମାଙ୍କୁ ମୁଁ ସାହାଯ୍ୟ କରେ ଆମ ଘରେ ବି।
ହୁଁ।
ହଁ ହଁ ପିଠା ମୋ ମା କରେ ସେତେବେଳେ ସେ ମତେ ପିଠା ଆସି ନଥାଏ ନା ତ ପିଠା ମୋ ମାଆ କରେ ମୁଁ ଜାଣିନି ସେ କେମିତି କଣ ପିଠା ଠା କରେ ଆଉ କିନ୍ତୁ ଝୋଟି ମୁଁ ପକେଇ ଦିଏ
ହୁଁ ହୁଁ ଆଛା। ହୁଁ ହୁଁ।
ଆପଣଙ୍କୁ ଝୋଟି ପକେଇ ଆସିଛି?
ହଁ ମୁଁ ଝୋଟି ପକାଏ। ଆଉ ମୁର୍ଜ ପକାନ୍ତି?
ହଁ ମୁରୁଜ ବି ପକାଯାଏ। ଝୋଟି ବି ପକାଯାଏ ଦିଟାଯାକ।
ମୁରୁଜ କେବେ ପକାନ୍ତି?
ମୁରୁଜ ତ ଯୋଉ ପଞ୍ଚୁକ ଯୋଉ ହୁଏ ପଞ୍ଚୁକ ପାଞ୍ଚ ଦିନ ଯାକ ପକାଯାଏ ନା ଚଉରା ମୂଳରେ।
ସେଟା ପକାନ୍ତି ଆପଣ?
ଆପଣ ପକାନ୍ତିନି?
ହୁଁ ମୁଁ ପକାଏ ପାଞ୍ଚ ଦିନ ଯାକ ରାତିରୁ ଉଠିକିନା ଗାଧେଇକିନା। ତାପରେ ପୁଣି ହଁ ପଞ୍ଚୁକ ଉପରୁ ଡଙ୍ଗି ଭସା ହୁଏନା ଫୁଣି
ହୁଁ କଣ ହୁଏ?
କାର୍ତ୍ତିକ ମାସରେ ଡଙ୍ଗା ଭସାହୁଏନିକି?
ହଁ ହଁ ଯୋଉ ଶେଷ ମାସ
ହୁଁ ହୁଁ ହୁଁ। ତାପରେ ବଡ ଓଷା ବି ପଡେ ବଡ ଓଷା ବି କରୁ। ଆପଣ କରନ୍ତି? ବଡ ଓଷା ମାନେ ଯେ ଧବଳେଶ୍ୱଵରଙ୍କର ଯୋଉ ଓଷା ଆଛା। ସେତେବେଳେ ପୁରା କାଷ୍ଟା ରୁହନ୍ତି ଆଉ।
ନାହିଁ ମୁଁ ତ ରହେନି ବଡ ଓଷା ଦିନ ହିଁ ଜନ୍ମ ହେଇଛି ବୋଲି ସେଇଦିନ ମୋ ଜନ୍ମଦିନ ପାଳନ କରାଯାଏ ମୁଁ ତ ରହେନି ଓପାସ କେବେ ବି।
ନାଇଁ ମୁଁ ତ ଛୋଟ ବେଳୁ କରେ ବଡ ଓସା।
କଣ?
ମୁଁ କହିଲି ଛୋଟବେଳୁ ମୁଁ ବଡ ଓସା କରେ। ଜାଗର ବଡଓଷା।
ତ ଭୋଗ ଟା କେମିତି କରନ୍ତି?
ଭୋଗ ଟା ମନ୍ଦିର ଯାଇକିନା ସକାଳୁ ଅ କ୍ଷୀର ଢାଳିକି ଆସିକି ମହାଦେବଙ୍କ ପାଖରୁ ତାପରେ ରାତି ଯେ ଉପସ ଶୁହନ୍ତୁ ପୁର ଗଜ ହାଣ୍ଡି ଉଥରିଲା ପରେ ଯାଇକିନା ପଣା ଫଣା ପିଅନ୍ତି।
ବ୍ରଜହାଣ୍ଡି ମାନେ?
ଗୋଟେ ଧବଳେସ୍ଵରଙ୍କର ଯୋଉ ଗଜଟା ହୁଏନି କି ଗଜ ଭୋଗଟା ଯୋଉ ପିଠାରେ ହୁଏ।
ହ
ସେଇଟା ତାଙ୍କର ମେନ୍ ଗଜ ଭୋଗ।
ଓହୋ ନା ମୁଁ ଜାଣିନି।
ଜାଣିନାହାନ୍ତି? ସେଟା ଧବଳେଶ୍ଵରଙ୍କର ମେନ ହଉଛି କି ସେଇ ଓଷା ଟା ଗଜଭୋଗ ହୁଏ ତାଙ୍କର। ବହୁତ ବଡ ଗଜଟା ଗୋଟେ ହୁଏ ସେଇଟା ମାନେ ମଣ୍ଡା ପିଠା ତ ହୁଏ ତା ଭିତରେ ଗୋଟେ ଗଜ ପିଠା ହୁଏ ସେଇଟା ହଉଛି ଆ ରା ତିକିି ସେଇଟା ଯାଇକିନା ଥିରେ ସେ ଗଜହାଣ୍ଡିଟା ମାନେ ବସାନ୍ତି ସେ ପିଠାଟା ହେଲା ପରେ ଯାଇକିନା, ସେଟା ଭୋଗ ଲାଗିବ ତାପରେ ଯାଇକିନା ସବୁ ଯିଏ ସବୁ ଉପାସ ରହିଥିବେ ତାପରେ ସେ ସବୁ ପଣା ଫଣା ପିଇବେ
ଆ
ଧବେଶର ଧବଳେଶ୍ଵର ଯାଇନାହାନ୍ତି ଆପଣ। ହ୍ୟାଲୋ।